ହ୍ୟାଲୋ।
ହ୍ୟାଲୋ।
ଆଉ କଣ? କରୁଛନ୍ତି?
କ କଣ ପ୍ରବଳ ତ ବର୍ଷା ପାଣି ହେଇଛି ଆମ ଆଡେ ପ୍ରବଳ ବିଲ ବାଡି ପାଣି ହେଇଯାଇ ଚି ଆମ ଘର ଟିକେ ଗାଁ ଲାଷ୍ଟରେ ବିଲ ପାଖରେ ଆମେ ଗୋଟାଏ ଛାତ ଉପରେ ଚଢିକି ଦେଖୁଛୁ ବିଲ ଗୁଡା କେତେ ପାଣି ସବୁ ହେଇଛି ସବୁ ତଳି ପକେଇଛୁ ଧାନ ସବୁ ପାଣି ହେଇଯାଇ ଆଉ ବିଲଉୁରା ବି ପାଣି ରେ ହେଇଯାଇଛି। ମାଛ ଗୁଡା ବି ଉଠି ଆସିଚନ୍ତି ସେମାନେ ବି ଲୋକ ସବୁ ତାକୁ ଧରୁଚନ୍ତି। ଆଉ
ମାନେ ଘରୁ ଥାଇକି ଦେଖାଉଡ଼ି ଘରେ ଥାଇକି ବି ଦେଖା ବିଲଟା ଗୋଟେ ଘର ପାଖରେ ବୋଧେ?
ଆମେ ମାନେ ଗାଁ ଲାଷ୍ଟରେ ଘର ଟା ଆମର ବିଲ ଆଡକୁ ଟିକେ ଛାତ ଉପରେ ଠିଆ ହେଲେ ଆମ ନଈ ଫଇ ସହ ସବୁ ଆମକୁ ଦେଖାଯିବ ସବୁ ବିଲବାଡି ପାହାଡ ପର୍ବତ ଆମର ସବୁ ଦେ ଖାଯ ଫାଙ୍କା ସବୁ ନା ଲାଷ୍ଟ ମାନେ ଫାଙ୍କା ବି ଅ ଟୁ ଚୂନା ସବୁ ଦେଖାଯ ଯାଉଛି ମାନେ ପାଣି ଯୋଉ ହୁଁ ମାନେ ପୁରୁଣା ପୋଖରୀ ଫୋଖରୀ ଯୋଉଠି ସବୁ ଥିଲା ପାଣି ଜୋର ରାତିରେ ହେଇଛି ବର୍ଷା ବାରଟା ଟୁ ହେଲା ପୁରା ସାଖାଳ ଟିକେ ସେ ପାଣି ଗୋଟା ଏ ପୁରା କ ସାଗର ଭଳିଆ ପୁରା ଗୋଟେ ବଡ଼ ସାଗର ଭଳିଆ ପାଣି ହେଇଯାଇଛି ବିଲଆଙ୍କ ସବୁ ଲୋକ ଭାବୁଛନ୍ତି ଯଦି ଧ ତଳି ଟା ଆମେ ଆ ଗରୁ ପକେଇ ଦେଥାନ ଦୋଳି ଆଗୁରୁ ପକେଇ ଦେଇଥାନ୍ତେ ଏବେ ଧାନ ରୁଆ ପୋତା କରିଦେଇଥାନ୍ ମାନେ ଲୋକ ଭାରି ଖୁସି ହଉଛନ୍ତି କାହିଁକି ତାମେ ଲେଟ ରେ ପକେଇଲୁ ହୁଁ।
ବର୍ଷା ଏବେ ପର୍ଯ୍ୟନ୍ତ ବି ଚାଲିଛି ନାଇଁ କି?
ହଁ ପାଗୁଆଜି ପୁରା କୋହଲା ରହିଛି ବର୍ଷା ଟପଟପ ଫିରି ଫିରି ଏମିତି ଦିନ ସାରା ହଉଛି ଲାଇନ ବି କ ଟି ଯାଇଥିଲା ଆମର ପାଣି ର ପ୍ରୋବ୍ଲେମ ଦେଖାଉଚି। ଆସୁ ପାଣି ଏବେ ଆସିଲା।
ଆମଆଡେ ତ ପାଣି ଦିକି ସାତ ଆଠ ଦିନ ହେଲାଣି ଆସୁନି। ବହୁତ ଅସୁବିଧା କରୁଛି ପାଣି କହେ ମାନେ କହେ ନଦୀରେ। ପାଣି ନାହିଁ।
ନାଇଁ ଆମର ଟିୱଲ ଅଛି କୂଅ ଅଛି ହେଲେ ଟପ୍ ପାନୀ। କରୁ ତ କୂଅଟିଲ ପାଣି ଟା ଟିକେ ପିଅନ୍ତିନି। ଆ ସେ ଟ୍ୟାପ ଉପରେ ନିର୍ଭର କଲେ କେ କାହିଁ କାଢିବେ କି ଆଉ। ସେଥିପାଇଁ ଆଉ ଟ୍ୟାପ କୂଅ ପାଣି ଟା ଟିକେ ଚଳପ୍ରଚଳ ନ ନ କରିବାରୁ ମାନେ ସମସ୍ତ ତେ ବ୍ୟବହାର କଲେ ସେ ପରିଷ୍କାର ରହନ୍ତା ତାପରେ ଅଳିଆ ମଲୀଆ ଉଡି ଆଡିକରି ମୁଁ ଅପରିଷ୍କାର ହେଇଯାଇଛି କୁଅ ଟା ତେୁକରି ଖାଲି ଆମ ଟ୍ୟାପ ବି ସକାୁନେଇଛୁ କେତେବେଳେ ଟ୍ୟାବ ରେ ଲାଇନ ଆସିବ ପାଣି ଆସିବା ଆମେ ପିଇବା ପାଇଁ ଆଣିବୁ।
ଆମେ ବି ତା ପାଣି ପିଇଗଲୁ ନଳକ ପାଣି ପିଇବା ପାଇଁ ମାର। ଲୁଣଆ ଲୁଣ ଲାଗଛ ପି ପାଇଁଇଚଛା ହନେ।
ହଁ ପାଣି ତାପରେ କାଲି ରାତିରେ ଯୋଉ ଆମର ପାଣି ଆଣିଥିଲୁ ସନ୍ଧ୍ୟାବେେଳେ ସେ। ପାଣି ସବୁ ଥିଲା ହେଲେ ବାସି ପାଣି ପିଇବାକୁ ଟିକେ ଶାନ୍ତି ଲାଗିଲାନି। ତେଣୁ ସକାଳୁ କେତେବେଳେ ଅନେଇଛୁ ମାନେ ଲୋକ ମାନେ ଆମେ କଣ ତ ଆମ ପଟେ ଯୋଉ ପଟେ କଣ ମାନେ। ଅଭ୍ୟାସ ଗୋଟେ ପାଣି ପାଇଁ ଯଦି ହେଇଯାଇଥିବ ଆଉ ଗୋଟେ ଦ ପାଣି ଟା ଭଲ ଲାଗିବନି ଧର ନଳକୂ ପାଣି ଯଦି ପିଉଛନ୍ତି ସବୁଦିନ ପିଉଛନ୍ତି। ତମକୁୁ କୂଅ ପାଣି ଟା ଭଲ ଲାଗିବନି ଆମର ସେ ପାଣି ଟା ଆମ ନିଜର ଗୋଟେ ନ ଚଛିଟି ବ ହେଲେ। ହେଲେ ଆମର ଏଇ ଟ୍ୟାପ ପାଣି ଟା ପିଇବାର ଗୋଟେ ଅଭ୍ୟାସ ପଡିଯାଇଛି ତ ଆଉ। ସେଇଟା ନ ଆସିଲେ ଶାନ୍ତି ଲାଗୁନି।
ଆବେ ଏ ଟପ୍। ପାଣି ଆସିଲାରୁ ଏଇ ପାଣିର ହାତ ରୋଷେଇ କଲେ ଯେମିତି ଲାଗି ନଳକା ପାଣିରେ ବସିଲେ। ସେଇ ଭଡା ଭଲ ଲାଗେନି।
ନା ହବନି। ମାନେ କୂଅ ପାଣି ଯେ ଭାତ ସବୁ ସବୁ କୂଅ ପାଣିରେ ପୁଣି ଭାତ ସବୁ ହବନି। ପର୍ଟିକୁଲାର ଆମର ଆମ। ସବୁ ହୁଏ ଆମର ଭାତ ହବ ପଖଳା ଠିକ ସେ ଆସିବ। ଆଉ ଡାଲି ବି ସିଝିବ ବାସନ ରେ ପାଣି ଗୋଟେ ଗୋଟେ। ଟ୍ୟୁବଲ ପାଣି ରଖିଲେ ହଳଦିଆ ଧରି ଆମର ହଳଦିଆ ଧରିବେନି। ଆମର ସେମିତି ବାସନ ଯେୋମିତି ସେମିତିହିବ ପରିଷ୍କାର ରହିବ। ଆମର ଏଟା ନଈ ପଟା ଝର ନା ଭଲ ଝର ପଡେ। ଆମ ଘର ପାଖ ଦେଇ ବ୍ରାହ୍ମଣୀ ନେଇଯାଇଛି ସେ ନଈଝର ପାଣିଟା। ସେଥିପାଇଁ ପାଣିଟା ସବୁବେଳେ ପରିଷ୍କାର ପଡେ।
ଆମର ତ ପାଣି ଦଉନି କହୁଛ ନଦୀରୁ ପାଣି ଶୁଖି ଯାଇଛି କହିକି ପାଣି ଦଉନି।
ହଁ ନଈରେ ପାଣି ଶୁଖିଛି ଏ ବର୍ତ୍ତମାନ ଆଷାଢ ମାସ ଉଛୁଳା ନଈ ହେବା କଥା। କିନ୍ତୁ ନଈ ବର୍ତମାନ ଆମ ଶଖିଲା ପଡୁଛି ଆମ ଘର ପାଖରୁ ନଈ ହାଫ୍ କିଲୋମିଟର। ଆମେ ବି ନଈ ବାଲିଟା ଗୋଟେ କିଲୋମିଟର୍ ଚାଲିକି ଯିବୁ ଗାଧେଇଆକୁ ମାନେ ଆଉ ଗୋଟେ ଧାରୁକୁ ଯିବୁ ସେପଟ ଧାର ଯାଇ ପାଣି ଅଛି। ସେପଟ ଧାର ପାଖରେ ଆଉ ଗୋଟେ ଗାଁ ଅଛି ସେ ଗାଁ ସେଇ ପାଖ ଗାଁକୁ ପାଁ ଧାର ନଈ ଧାର ପାଣିଟା ଲାଗିଚି।
ଉଁ ଆଉ ଏବେ ପାଣି ଆସୁ ଏ ପାଣି ଆ ନେ କିଣିକି ପିଇଆ
ହଁ ଆମର ଗାଁରେ ସବୁ ପାଣି ବଣ୍ଟା ହୁଏ ଆସନ୍ତି ଆଣିକି ଟାଙ୍କି। ମାନେ ଟାଙ୍କି ଟାଙ୍କି ଗାଁ ଗାଁ ବୁଲିକି ପାଣି ଦିଅନ୍ତି ଆମର ନଈପଟ ଏରିଆ ପାଣି ସୁବିଧା ଆମେ ମନାକରୁ ଯୋଉ ପଟେ ଆମ ପାଖ ଗାଁକୁ ଅଛି ସେମାନେ ପାହାଡ଼ିଆ ଅଞ୍ଚଳ। ନେଇଯା ସେଇପଟେ ଦେଇଦବ ଆମର ତ ପାଣି ଭାସୁଚି ବାଡି଼ଘର ଆଉ ନ। ନଳକୂଅ ଟ୍ୟାପେ ସବୁ ସୁବିଧା ଅଛି। ଆମର ପାଞ୍ଚ ଛଅ ଫୁଟୁ ଖୋଳିଲେ ବି ପାଣି ହେଇଯାଉଚି ତିନି ଚାରି ଫୁଟରେ ବି ପାଣି ହେଇଯାଉଚି। ଅ ପ୍ରତ୍ୟେକ ବାରି ଘରେ କୂଅ ଟ୍ୟୁଅଲ୍ ଅଛି ହେଲେ ମାନେ ଆଜ୍ କାଲି ଲୋକ ଟିକେ ଅଳସୁଆ ହେଲେଇଁ କାଇଁ କୂଅ ଟିଅଲ୍ ରୁ ପାଣି କାଢ଼ିବା ଆମେ ତ ଟ୍ୟାପ୍ ମୋଡି଼ବା ପାଣି ନେବା।
ହୁଁ ଏମିତି ତ ଯେତିକି ସୁବିଧା କରା ହଉଚି ହେ ଥିବେ ଲୋକ ଅଳସୁଆ ହେଇଯାଉନ୍ତି।
ହଁ ଏ କିଏ ଆଉ ଟିଅଲ୍ ଟାକୁ ମାଡି଼ବ ମ ଆମ ଟ୍ୟପ୍ ରୁ ନେଇଯିବା ପାଣି ଟ୍ୟାପ୍ ରେ ତ ଆମର ପ୍ରାୟ ତ ଫେରେ ଗୋଟେ କଥା ଯେ ଆମ ପଟେ ଆମର ଅଛନ୍ତି ସକାଳ ସାତଟାରେ ପାଣିଦବ ଗୋଟେ ଗୋଟେ ଗାଁରେ ଫୁଣି ସନ୍ଧ୍ୟା ସାତଟାରେ ନହେଲେ ଦିନ ଟାଇମ୍ ଟେବୁଲ୍ ଦବା ଆମର ହେମିତି ଟାଇମ୍ ଟେ ଆମର ଆଜି ଦରକାର ହେଲା ଆଜ୍ ଯାଅ ଟାଙ୍କି ପାଖେରେ ମୋଡ଼ି ଦେଇ ଆସ ସୁଇଜ୍ ମାରି ଦେଇ ଆସ ଆମର ପାଣି ଦକାରେ ଆସିବ। ଆଉ ଆମର ମାନେ ଅଲିମିଟେଡ୍ ଯେତେରା ଯାହାର ଇଚ୍ଛା ହେଲା ସିଏ ଗଲା ଟା ବୋରିଂ ପାଖରେ ସୁଇଜ୍ ମାରି ଦେଇକି ଆସିଲା ପାଣି ଆସିଲା। ଆଉ ଆମର ଟାଇମ୍ ନାଇଁ ହଁ ଏଇ ଟାଇମ୍ ରେ ସମତେ ଏଖାଟି ତ ହେବେ ଚାରିଟାରେ ପାଣିି ଦିଆହବ ପୁଣି ବାରଟାରେ ଦିଆହବ ଫୁଣି ଚାରିଟାରେ ଦିଆହବ ଆମର ସେମତି ନାଇଁ ଆମର ଯାହାର ଯେତୋଳେ ଇଚ୍ଛା ହେଲା ସିଏ ଗଲା ସୁଇଜ୍ ଦେଲା ପାଣି ତାର ତା ଟ୍ୟାପ୍ ରୁ ପାଣି ତାର ନେଲା। ଜଣେ ଦେଲା ମାନେ ପ୍ରତ୍ୟେକଙ୍କ ଟ୍ୟାପ୍ ରୁ ପାଣି ଅଟୋମେଟିକ୍ ଚାଲିଲା ଆଉ।
ହୁଁ।
ଆମର ଏମତି ହେଇଚି। ଆଉ କାଲି ତ ଆମର ଗଲା ଅଁ ଥା କୁରଙ୍କର ଗୋଟେ ବଡ଼ ପର୍ବ ନା ସ୍ନାନକ ପୂର୍ଣ୍ଣମୀ। ତମ ପଟେ କଣ ଠାକୁର ମାନେ ଜଗନ୍ନାଥ ମନ୍ଦିର ଏମିତି ଗାଁ ଗଣ୍ଡାରେ କିଏ କେମିତି ରଖିଥିବେ। କେମତି କଣ ତାଙ୍କର ସେଇ ପର୍ବଟାକୁ ପାଳନ କରିଥିବେ ନାଁ କରିନାହାନ୍ତି?
ଉଁ ହୁଏ କରିଛନ୍ତି ଆମର ଏଇଠି ସାଇରେ ଯୋଉ ହଉଛି ର ଥଯାତ୍ରା କରୁଅନ୍ତି। ଏଡ଼େ ତ ରଥ କାମ ଚାଲିଚି ଏବେ କିଁ ଏଠି ତ ଏବେ ରଥଆତ୍ରା ମାନେ କାମ ସବୁ ଚାଲଚି ଅନୁଗୁଳ ପଟେ ବି ତାଁ ନୂଆ ସେଠି କରୁଚନ୍ତି ଆମର ଏଠି ନାଲକୋରେ ଯୋଉ କରନ୍ତି ନାଳ୍ ସେଠି ବିି ଏ ପେ ରଥ କାମ ଚାଲଚି।
ହଁ।
ଆଉ ଆଉ ତ ଘରୁ ତ କୁଆଡ଼େ ତ ଏବେ ଯାଇ ହଉନି କୁଆଡ଼େ କଣ ହଉଚି ନ ହଉଚି ବା
ଆ ଏ ତମର ସେପଟ କାଇଁ କାଇଁ ତମର ସେପଟ ଲାଇନ୍ ପ୍ରବଳ ଗରମ କି?
ହଁ ଏପଟେ ତ ପ୍ରବଳ ଗରମ ମାନେ ବହୁତ ଗରମ।
ମାନେ ମାନେ ସେପଟ ଆମର ସେଇ ପଟ ଲାଇନ୍ ଟା ବେଶୀ ଗରମ ହବ ଆଉ ବେଶୀ ବର୍ଷା ହବ। ମାନେ ବର୍ଷାର ଅନୁପାତ ବେଶୀ ରହିବ। ମାନେ ସନ୍ ମାନେ ସେଇପଟ ଲାଇନ୍ ଆମେ ଯେତୋଳେ ସେଇପଟ ଲାଇନ୍ ରେ ଆମର ବାବା ସର୍ଭିସ୍ କରିଥିଲେ ମାନେ ସେ ବେଳେ ସେମାନେ ଗୋଟେ ଉ ଭାଷା ଅଛି କୁହନ୍ତି କି ଝାଉଁ ପିଟିଦବ ତମେ ଖରାବେଳେ ପିଲାମାନଙ୍କୁ ଛୋଟ ପିଲାମାନଙ୍କୁ ଘରା ବାହାରୁକୁ ଛାଡିଦେବେନି ମାନେ ଏମାନେ ସେ ତି ବହୁତ୍ ଡିଗ୍ରୀ ତ ପ୍ରାଏ ତ କେତେ ଡିଗ୍ରୀ ପର୍ଯ୍ୟନ୍ତ ପଳେଇଯାଏ ତାତିକା ତାପମାତ୍ରା ଏତେ ହେଇଯାଏ ସେପଟ ମାନେ ଆମର ପଶ୍ଚିମ ଓଡ଼ିଶା ସେ ପଟ ରାଏ ଲାଇନ ସବୁ ରହୁଛି ବହୁଟୁ ରୁହେ ସେପଟଟା।
ଏବେ ତ ଲାଇନ ଲେ ତେ ମାନେ ଏଇ ଖର ଗରମ ସତ ଯୋଉ ସମସ୍ତେ ଏସିି ଆଣିକି ଲଗେଇ ଦେଇଛନ୍ତି। ମାନେ ଭଲଟେଜ୍ ବି ରହୁନି।
ନାଇଁ ଏସି ସମସ୍ତେ ଏବେ ବି ଆମର ଓପ ଏ ଟାଉନ ଉପରେ ଯୋଉମାନେ ରହୁଚ଼ନ୍ତି ସେମାନେ ଟାଉନ ରେ ଏତେ ଗରମ ଯେ ପ୍ରତ୍ୟେକ ଘରେ ଓଏସି ମାନେ ଏସି ଫିଟ୍ ହେଲା ଏଳୁକୁ ଆମର ଯୋଉ ସାଧାରଣ ଲୋକ ଯିଏ ରହିଚ଼ନ୍ତି ସବୁ ତ ମାନେ ସବୁପ୍ ଶ୍ରେଣୀର ଲୋକ ଟାଉନ ରେ ସେମାନଙ୍କର ମାନେ ଯେ ଫ୍ୟାନ୍ ଠିକ୍ ସେ ବୁଲୁନି ଲାଇନ୍ ପୁରା ସେମାନଙ୍କ ପାଖରେ ଭୋଲ୍ଟେଜ ମାନେ ସେମାନେ ରଖୁନ୍ ଯାହାର ନାଇଁ ବି ସେ ଚାବ୍ଲେଜର ଲଗେଇ ଦଉଚ଼ନ୍ତି। ସେମାନଙ୍କ ପାଖରେ ଭୋଲଟେଜ୍ ଟା ଠିକ୍ ଅଇ ଏମାନେ ପାଇପାରନି ମାନେ ବିଦ୍ୟୁତୁ ର ଉଁ ଉଁ ତା ଉଁ ଅନୁପାତ ଅନୁସାରେ ସମତେ ସମାନ ପାଉନାହାନ୍ତି କାହାରେ ଯିଏ ତା ଲେଜର ଲଗେଇଲା ତା ଆଡେ ବେଶି ଗଲା। ଆଉ ଏମାନଙ୍କ ଫ୍ୟାନେ ଚୁଁ ଚୁଁ ବୁଲୁଚି ଯେ ଉଁ ବାହାରେ ଯଉ ଗରମ ଘରେ ଭିତେ ଏ ବି ସେଇ ଗରମ।
ନାଇଁ ଆମର ସେଇ ପଟ ଓଡିଶାରେ ସେପଟ ଏରିଆ ଟା ମାନେ ଗରମ ଏରିଆ ଆଉ ବର୍ଷା ବି ସେପଟେ ବି ଟିକେ ଅଧିକ ଜୋରେ ବର୍ଷା ବି ହୁଏ ସେଇପଟେ।
ଉୁଁ ଏମ୍ ତବ ମାନେ ଏ
ଆଇ ସେଇପଟେ ଆମର ଯୋଉ ଠାକୁରଙ୍କର ଶୀତଳ ଷଷ୍ଟୀ ହୁଏ। ସେପଟେ କଣ କେମିତି ଭଲ ହୁଏ ସେଇ ଶୀତଳ ଷଷ୍ଟୀ ଯାତ୍ରା ଟା? ନୂଆଖାଇ।
ହୁଁ ଏଇଠି ତ ଶୀତଳ ଷଷ୍ଟୀ ଆମ ଗାଁ ଏଇଠି ଯୋଉ ଗାଁ ରେ ହୁଏ। ଗାଁ ରେ ତର ଛୋଟି ଛୋଟ ମୋଟ ଇଏ ମାନେ ସାଇ ପଡିଶା ମିଶିକି ସବୁ କରୁଚ଼ନ୍ତି। କିନ୍ତୁ ନାଲକୋରେ ଯୋଉ ନାଲ୍ ନାଲକୋରେ ଯୋଉ କରୁଚ଼ନ୍ତି ସେତବ୍ ଅ ସି ଇଠି ବହୁତ ବଢିଆ ଅଚ଼ି।
ଉୁଁ ସେଟା ବଡ ଯାତ୍ରା ଫାତ୍ରା ଭଲ ମାନେ ପଡିକିରି ଭଲ ଦୋ କାନ୍ ବଜାର ବିଭିନ୍ନ ଫଙ୍କସନ୍ ବିଭିନ୍ନ ମେ ମେଲେଡି ବିଭିନ୍ନ ମାନେ ସୁ ଇଏ କରିକି ବଡ ଆକାରେ କରିକିରି ସେମାନେ ବହୁତ୍ ବର୍ଷ ହେଲାଣି ସେ ଥାଉ ସେ ବହୁତ ଜାକ୍ ଜମକରେ କରୁଚ଼ନ୍ତି।
ଉୁଁ ସେଠୀ
ଉୁଁ ଉୁଁ।
ଇ ବହୁତୁ ବଢିଆ। ଥର ବି ଆ କୁଆରେ କୁଆଡ଼େ ବି ଦେଖିଆକୁ ବି ଚାଇ ହଉନି।
ହଁ ମାନେ ଆମର ଏଠି ଶିବ, ପାର୍ବତୀଙ୍କର ଶୀତଳ ଷଷ୍ଠୀରେ ବିବାହ କାର୍ଯ୍ୟ ହୁଏ ନା।
କିଛି ଫଙ୍କସନ୍ କା ହୁଏ ନା ଖାଲି ପୂଜା ପର୍ବ ହାରିକା?
ଅଁ। ଆମ ପଟେ ଆମର ସେଟା ପାଳନ ହୁଏନି ଆମର ଏପଟ୍ ଲାଇନ୍ ଏ ଆମର ସେ ପାଳ କେମିତି ହୁଏ କଣ ଆମେ ବି ଜାନୁ ଠିକ୍ ରେ ଆମର ଏପଟେ ହୁଏନି ସେଇଟା ଆମର। ଆଉ ଏଇଠା ଏଇ ଆମର ଅନ୍ୟ ପର୍ବ ଗୁରା ଯାହା ଯେମିତି ହୁଏ ଆଉ ହେଇ ନୂଆଖାଇ ଆମର ସାଧାର ସେ ପଟେ ନୂଆଖାଇ କେମିତି କଣ ଆମର ଏପଟେ ଏଇ ନୂଆଖାଇଟା ସେ ଏତେ ବଡ ନୁହଁ ଖାଲି ନୂଆ ଧାନ ନୂଆ କି ରୋଷେଇ କରିକି ଆମର ପୂର୍ବ ପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ଖାଇମୁ ଆମର ଯୋଉଟା ଥାଏ ହାଣ୍ଡିଶାଳ କୁଅନ୍ତି ରୋଷେଇ କରି ପ୍ରଥମ ଦିନସ ସେ ରୁଏ ମାନେ ସେ ଘରୁକୁ କେହି ଅ ବ୍ ମୁଁ ଯିବେନି ମାନେ ଅଣଶୌଚ ଅବସ୍ତାରେ ହୁଏ ଆଉ ଆମର ସେପଟ ଓଡିଶୀ ଯୋଉ ଆମର ଲାଇନି ସେଇପଟ ଲାଇନରେ ନୂଆଖାଇଟା ବୋହୁତ୍ ବଡ ପର୍ବ ଆକାରରେ ହୁଏ ଆମେ ସେତେବେଳେ ଜାଣିଛୁ ଆମର ଯେତେବେଳେ ସେ ପଟ ଲାଇନରେ ଆମେ ଥିଲୁ। ଅ ଏ ତାଙ୍କର ନୂଆଖାଇ ଭେଟ୍ ଗୋଟେ ମାନେ ସବୁ ବନ୍ଧୁବାନ୍ଧବ ତାଙ୍କର ମାନେ ଖିଆ ପିଆ ଲୁଗା ନୂଆ ବସ୍ତ୍ର ଫସ୍ତ୍ର ଠାକୁରଙ୍କର ମାନେ ଆମ ମାଆ ସମଲେଶ୍ଵରୀଙ୍କର ସେଇଟା ଗୋଟେ ବଡ ପର୍ବ ହୁଏ।
ହେଲେ ଏପଟ ନୂଆଖାଇଟା ହେପଟେ ପାଳନ ଭଲ କରନ୍ତି ଆଉ।
ହୁଁ। ଆଉ ଦୋଳି ଆମର ପ ଆମ ଏପଟେ ଏମତି ଯେମତି ଆମର ଏପଟେ ଦୋଳି ସେପଟେ ଦୋଳି କଣ ଏ ମାନେ ରଜ କେମିତି କଣ କରନ୍ତି ସେ
ଆମର ତ ଏ ଏପଟେ ଦୂଳି ନାହିଁ କାହିଁକିନା ଉଁ ଜ ଗଛ ହେକା କିଛି ଏତେ ନାହିଁ କି ଜାଗା ବି ଏତେ ନାହିଁ।
ନାହିଁ ମାନେ ଯୋଉ ଗ ଛ ତ ଆମର ଗଛ ପାଇଁ ଦୋଳିର ସେମତି କିଛି ବ୍ୟବସ୍ଥା ନାହିଁ ଆମ ଓଡିଶାର ଗଣ ପର୍ବ ହୋଉଚି ଗୋଟେ ବଡ ଆମର ଦୋ ଉଁ ଦୋ ରଜ ପର୍ବଟା ଆମ ଓଡିଶାର ଗୋଟେ ପର୍ବ ମୁଖ୍ୟ ପର୍ବ ସେଇଟା ଯୋଉଟାକି ପର୍ଟିକୁଲାରି ଆମର ଝିଅମାନଙ୍କ ପାଇଁ ବି ମାନେ ଯୋଉ ଏମତି
ରଜଟା ତ ହଁ ରଜ କହିଲେ ତ ଝିଅ ମାନ ତାର ହୋଉଚି ଏଇଟା ପର୍ବ ସେମ ଝିଅମାନେ ନୂଆ ଡ୍ରେସ କେମିତି କଏ ରଜ ଆସିଲା ଆମେ ତିନିଦିନି ଯା କ ନୂଆଡ୍ରେସ ପିନ୍ଧିକି ରଜରେ ସଜବାଜ ହେଇକି ଆମେ ବୁଲିବା।
ହଁ ସେଇଟା ତ ସମସ୍ତେ ସମସ୍ତଙ୍କ ବନ୍ଧୁବାନ୍ଧବ ଘରକୁ ଝିଅଘର ମାନଙ୍କୁ ଯିବା ଯାଆନ୍ତି। ଆ-ଆମର ବି ଯିଏ ଝିଅ ଯେ ବାହା ହେଇଥିବେ ତା ସେମାନ ଘରକୁ ଯିବେ ଭୁଁ ମା ବା ପା ମାନଙ୍କର ଆମ ବା ମାଆର ବାପଘର ମାନେ ତାଙ୍କ ପି ଅଁ ପିତାଘର ଯେ ସେମାନେ ବି ଆଣିଥିବା ଆ ଭାର ବେ ଭାର ଆଣିକି ଆସନ୍ତି। ଏମିତି ହୁଏ ଦୋଳିଫୋଳି ବି ଲାଗେ ପାଲା ଦାଣ୍ଡି ଯୋଉ କବାଡି। ମାନେ ବିଭିନ୍ନ ଫଙ୍କସନ ଏବେ ତ ହୋଉଛି ହୁଏ ଆଉ ରୋଷେଇ ତ ଆମର ସେ ସ୍ତ୍ରୀ ଲୋକଙ୍କ ପାଇଁ ସେଇଟା ପର୍ଟିକୁଲାରି କେବଳ ବନ୍ଦ କରାଯାଏ ସେଇ ତିନି ଦିନ ପାଇଁ କି ତମେ କା ଟିବନି କି ବାଟନି ତମର ସେଇପଟେ ସେଇଆ ଅଛି ପ୍ର
ହଁ ଏପ ଏପଟେ ବି ସେୟା ଅଛି।
ଆ ଏଇଟା ସିନା ଦୋଳି ହୁଏତ ଟାଉନ ବଜାର ମାର୍କେଟ ଓପରେ ହୁଏତ ତେବି ଯଦି ରହିଯାଇଥିବ ତମେ ହୁଏତ ଦୋଳିଟାର ଗୋଟେ ଇ ମାନେ କରିପାରି ଗଛ ନଥିଲେ ଦୋଳି କଣ ଲଗେଇବ ଗ ଗଛ ସିନା ଗୋଟେ ବଡ ଝଙ୍କାଳିଆ ବରଗଛ କି କୋଉ ଆମର ଯୋଉ ତେନ୍ତୁଲି ଗଛ ଥିବ ସେଇଥିରେ ଦୋଳି ଲାଗିଲେ
ଏଇଠି ଏଇ ଗୋଟେ ଆମର ଗଛ ଅଛି ଏଟା ଗୋଟେ ଆମର ଗଛ ଅଛି ତ ଏଇ ଗଛରେ ଲଗେଇଲେ ମାନେ ଚାରିଆଡୁ ଖେଳିବାକୁ ଆସନ୍ତି ଆଉ ଘର ତ ରୋଷେଇ ଧନ୍ଦାରେ ତ ସ୍ତ୍ରୀ ଲୋକଙ୍କୁ ତ ଫୁରୁଷତ ମିଳେନି ଖେଳିବା ପାଇଁ ନା କୁଆଡେ କଣ କରିବା ପାଇଁ ହଁ ହୋଉ ଠିକ ଅଛି ଏମ୍ ଆମେ ପରେ କେତଳେ କଥା ହବା ଆଉ ରଖୁଚି।
ହଁ। ଯିଏ ସିଏ ତା ପଟୁ କୋଉ ପଟୁ କରିଥିଲେ ପା।